ହ୍ୟାଲୋ। ହ୍ୟାଲୋ ହଁ। ଖାଇବା ପିଇବା ସରିଲାଣି।
ହଣ ଖାଇବା ପିଇବା ତ ସରିଯାଇଛି ଆଉ
କଣ ଖାଇବା ହେଲା ଏତେ ଶୀଘ୍ର କେମିତି ଖାଇ ଦେଲ।
ଚକ ନେଇକି ଚ
କଣ କହିଲା?
ପରା ସୁିନ୍ଦିନ ସ ଭାଇ ପ
ତମ କଥାଟା କ୍ଲିଅର ଆସୁନି।
ଆଛା ଏବେ ଆସିଲା?
ହଁ ହଁ। ହ୍ୟାଲୋ। ହ୍ୟାଲୋ। ହଁ କଥାଟା କ୍ଲିୟର ଆସୁନି ମଝିରେ ଆସୁଛି ଆସୁନି
ବରା ଶିଂଘଡା ଚପ୍ ଖାଇଥିଲି।
ହୋଁ ଭାତ ଖାଇନା ଆଉ
ତା କ ଖାଇ
ଆ ଶାଦ୍ଧା କି ଆଇଁସ କଣ?
ସାଧା ଜିନିଷ ଦିଟାକ ହବ ଯୋଉମାନେ ସାଧା ଖାଇ ସେମାନେ ସାଧା ଯୋଉମାନେ ଆ ଆ ଭବ ସମମର ଆ
ହୁଁ ଆଉ ବାହାଘର ଫାହାଘର ସରିଲାଣି ନା ବାହାଘର ଖୋଜା ଚାଲିଛି ନା ଆଉ କିଏ ଲାଇନ ରେ ଅଛନ୍ତି?
ଲାଇନରେ ମୁଁ ରଖିଛି ବହୁତ ସାରା ଝିଅକୁ ଯଦି ଯିଏ ଯୋଉଟା ଯାହା ଭାଗ୍ୟରେ ସିନ୍ଦୁର ପିନ୍ଧେଇବାର ସୁଯୋଗ ରହିବ ମୋ ହାତରେ ଆଉ ମୁଁ ତାକୁ ସିନ୍ଦୁର ପିନ୍ଧେଇବି ଆଉ
ଆଉ ଜଣକୁ ପିନ୍ଧେଇବ କି ନା ଯାରେ ଯେ ଏତିକି ଲାଇନ୍ରେ ରଖିଛ ସମସ୍ତଙ୍କୁ ପିନ୍ଧିଇବ
ଏଣି ଜଣଙ୍କୁ ପିନ୍ଧେଇଲେ ମନ ଦୁଃଖ କରିବ ନେ ବାକିତିକ ସେଥିପାଇଁ ଭାବୁଛି ସମସ୍ତଙ୍କୁ ପିନ୍ଧେଇ ଦେବି। ସମସ୍ତେ ନିଜ ସମସ୍ତଙ୍କୁ ନିଜର କରିବ ପ୍ରେମାନନ୍ଦ ମହାରାଜ କହିଥିଲେ ସମସ୍ତଙ୍କୁ ଆପଣାଅ
ହଁ ହଁ ହଁ।
ଆଉ ତ ଅନ୍ୟର ମନ ହଁ ଅନ୍ୟର ମନ ଦୁଃଖ କେବେ କରେଇବନି ଅନ୍ୟର ମନ ଦୁଃଖ କଲେ ତମେ ନିଜେ ଅଭିିଶାପ ରେ ଘାଂଟିି ହବ ନା ଅଭିଶାପ ଦେଇଦେବେ ଆମେ ନିଜେ ସେ ପାପରେ ଘାଂଟି ତେ କାହା ମନ କ
ରାଜା ମହାରାଜାଙ୍କର ସବୁ ଚାଲିଥିଲା କହଣ ତ ଜଣ ଜଣ କର ଥିବ ଚାରି ପାଞ୍ଚଟା ରାଣୀ ସେମିତି ରଖିବ ଆଉ
ହଁ ରଖିବା ରାଣୀ ମାନେ ତାଙ୍କୁ ମୁଁ ଭାବିଛି ରାଣୀ କରି ରଖିବି ସେମାନେ ଯଦି ହେଇକି ଚାକର ଆଣୀ ଭଳିଆ ହେବେ ତ ମୁଁ ସେଇଟା ତାଙ୍କ କର୍ମ ନା
ତାଙ୍କ କର୍ମ କଣ ତମେ ଚାକରାଣୀ ଭଳିଆ ରଖିଲେ ସେମାନେ ଚାକରାଣି ଭଳିଆ ରହିବେ ନା।
ଆଛା ଆଚ୍ଛା ଏମିତି କଥା କି ନାହିଁ ହେ ନାଇଁ ନାଇଁ ମୁଁ ଯାହା ଯେମତି ଯେ କର୍ମ କରୁଥିବ ସେ ସେଇ ଅନୁସାରେ ରହିବ ଯାହା ଯେମିତି କର୍ମ
ହଁ।
ଯତ କର୍ମ, ତତ ଫଳ।
ହଁ। ଆଉ ପାଗ କେମିତି କଣ ହେଇଛି ବର୍ଷା
ପାଗ ପାଗ ଏବେ ଏଇକିନା ମେଘା ଛନ ପାଗ ଦେଇଛି। ଆଉ ମେଘାଛନ ପାଗ ପରେ ବର୍ଷା ଟିକେ ହବ, ମେଘ ହବ। ଆଉ ପୋଖରୀ ଗୁରା ପାଣି ଫୁଲ ହେଇଯିବ। ପୋଖରୀ ପାଣି ଫୁଲ୍ ହେଇଗଲେ ମାଛ ବି ବହୁତ ହେବେ, ମାଛ ହେଲେ ମୁଁ ମାଛ ଆଣିକି ଭାଜି ଖାଇବି ପଖାଳରେ।
ତମୁ କୁ କୋଉ ରିତୁ ଟା ଭଲ ଲାଗେ ଖରା, ବର୍ଷା, ଶୀତ କୋଉଟା ନା ସବୁ
ହୁଁ ମତେ ଆକଚୁଆଲି ଏ ମନସୁନ ରୁତୁଟା ଭଲ ଲାଗେ କାହିଁକିନା ବ ଯେହେତୁ ଆମେ ବିବାହିତ ହେଇନୁ ନା, କାରଣ ବର୍ଷା ହେଲେ ମତେ ବର୍ଷା ବହୁତ ପସନ୍ଦ ଲାଗେ। ଆଉ ବର୍ଷା ହେଲେ ଟିକେ ମଣିଷର ଟିକେ ଏ ସ୍ନେହ ଶ୍ରଦ୍ଧା ଟିକେ ଅଧିକା ବଢ଼ିଯାଏ ଆଉ।
ବର୍ଷା ଦିନଟା ମତେ ସବୁଠରେ ବେକାର ଲାଗେ ଦେଖ ଖରାରେ ଯେତେ ଖରା ହେଲେ ବି ତମେ କୌଣସି କାମ ଟା ଗୋଟେ ଯେ କୌଣସି ପର୍ବପବାଣୀ ହେଲା କି ନହେଲେ ତମ ଘରେ କିଛି ଯଦି କିଛି କାମ ଚାଲିଥିବ ଏମିତି ହେଇ କିଛି ପର୍ବପର୍ବାଣି ଚାଲିଥିବ କି କଣ ଯେତେ ଖରା ହଉ, ଯେତେ ଶୀତ ହଉ, ତମେ ଗୋଟେ କରିପାରିବ। ବର୍ଷା ହେଲେ କୌଣସି କାମ ତମେ କରିପାରିବ ବର୍ଷା ଢୋ ଢୋ ହଉଥିବ ସେ ଯୋଉ ଯୋଉ ଭଳିଆ କାମ ହବ କା କାଦୁ କଚଡା କାମରେ ଲାଗିବ ବର୍ଷାରେ ବ ଏନ୍। ଞ୍ଜୟ କରିବାକୁ ଭଲ ଲାଗିବ କିନ୍ତୁ ବର୍ଷା ଦିନରେ କିଛି କାମ କରିବାକୁ ଭଲ ଲାଗିବ ତମକୁ?
ନାଇଁ ନାଇଁ ବର୍ଷା ଦିନ ତ କାମ କିଛି କରି କୁ ଭଲ ଲାଗିବନି ବର୍ଷା ଦିନେ କାଦୁଅ ପଚର ପଚର, ହୁଁ।
ଥିବ ବରଯାତ୍ରୀ ଗୋଟେ ଯାଇଥିବ ଏତେ ଏତେ ଲୋକ ଗୋଟେ ଖୁସି ରେ ଯାଇଥିବେ ସେ ବର୍ଷା ଢୋ ଢୋ ଗା ଗାଜିବ ଆମ ଇଏ ବାତ୍ୟା ପବନ ହେଲା ସେଇଭଳିଆ ହେଲେ ଭଲ ଲାଗିବ।
ନାଇଁ ନାଇଁ ସେମାନେ କାହିଁକି ଟେଣ୍ଟ ବାନ୍ଧିକି ଖୋଲାରେ କରିବେ, ତମେ ସିନା ମଣ୍ଡପରେ କଲେ ସିନା ହବ। ମଣ୍ଡପରେ କରିବ ଆଉ ମଟନ କରିବ।
ତମେ ବରଯାତ୍ରୀ ପୁଣି ନେଇକି ଯିବ ଖୋଲାରେ ଯିବ, ନା ରାସ୍ତା ସାରା ଟେଣ୍ଟ ଫେଣ୍ଟ ମାରିକି ଯିବ।
ନାଇଁ ପ ପାଲ ପାଲ ଘେରିଦେବି ପାଲ ଉପରେ
ହଁ ମୋ ବାହାଘରେ ତ ଏମିତି ବର୍ଷା କାଚିଛି ଏତେ ଜୋରସେ ବର୍ଷା ହେଇଛି ଯେ ସେ ବର୍ଷାର ମତେ ଖାଲି ଇଚ୍ଛା ହଉଥାଏ, ମୁଁ ଭାବୁଥାଏ ମୁଁ ବି ଆଜି ପାର୍ଲର ଯାଇକି ମେକଅପ୍ ହେଇପାରିବି ନା ହେଇ ପାରିବିନି କି କଣ
ଓହୋ ହୁଁ।
କି ଆଜି ବରଯାତ୍ରୀ ଆସିବ କି ନାହିଁ ବି ମତେ ଡାଉଟ ଥିଲା।
ମୋର କଣ ନଏଜ୍ ଶୁଭୁଛି ବ-ଅ ତମକୁ ବାହାରେ ନଏ
ନା ନା ତ କିଛି ଶୁଭୁନି ସେମିତି ଟିକେ ଚଁ ଚଁ ଶୁ ଶୁଭୁଛି ସେଟା ଏତେ ବି ନଏଜ କିଛି ନାହିଁ ତ। ଶୁଭୁଚି କଥା ଏବେ କ୍ଲିଅର ଶୁଭୁଚି।
ଯାହା ହଉ।
ଆଉ ତମ ଘରେ କିଏ ସବୁ ଅଛନ୍ତି?
ଆମ ଘରେ ମୋ ବାପା, ମୋର ମା, ମୋର ଭାଇ, ମୋର ଭଉଣୀ ଏମତି ସବୁ ଅଛନ୍ତି।
ବଡ଼ ଭାଇ?
ବଡ ଭାଇ ବହୁତ ବଡ ସିଏ ବହୁତ ବଡ ବାପାଙ୍କ ଏଜ୍ ର ହବ।
ବାପାଙ୍କ ଏଜ ର ମାନେ ତାହେଲେ ବଡ ଭାଇ କେମିତି ହେଲେ?
ମୁଁ ଭାଇ ଡାକେ ଆଉ, ଦାଦାଙ୍କୁ ଟିକେ ଭାଇ ଡାକେ ଆଉ।
ଓହୋ। ଆମର ତ ଗୋଟେ ମାନେ ବଡ଼ ଜଏଣ୍ଟ ଫ୍ୟାମିଲି ଯେମିତି କୁହନ୍ତିନି ଆଗ କାଳିଆ ପୁରୁଣା ଫିଲ୍ମରେ ସବୁ କଳିଉଡ଼ି ଗୋଟେ ଗୋଟେ ଥାଆନ୍ତି।
ହୁଁ।
ସେଇ ଟାଇପ୍ ର ଏଇ ସିରିଏଲରେ ସବୁ ଯେମିତି ଥାଆନ୍ତି।
ଆଛା ସିରିୟଲ ନା। ସିରିଏଲ ଦେଖେନି ମୁଁ ଟିକେ ଫିଲ୍ମ ଦେଖେ ଆଉ ସିରିଜ ଦେଖେ ସିରିଜ ଦେଖେନି। ସିରିଏଲ ଗୁଡା ସବୁ ଉ ଉ ଘର ଭଙ୍ଗା ଜିନିଷ ଆଉ ମତେ ତ ସିରିଏଲ୍ ଯଦି ଘର ଭଙ୍ଗି ଆସୁଛି ମୁଁ ତାହେଲେ ଆଉ ସିରିଏଲ୍ ଦେଖିନି।
ଘର ଭଙ୍ଗା ଭଙ୍ଗିରେ ମାଷ୍ଟର ଥିବ ଆ ତା ଘ୍ କହିଦେଇକି ବା ଘର ଭାଙ୍ଗିଦେବି ସେଇଟା କହିଦେଇକି ଘର ଭାଙ୍ଗିଦେବି। ନା କଣ ହଉ ହଉ। ତାହେଲେ ସେ କଳା ବି ଟିକେ ଅଛି ତମ ପାଖରେ।
ଘର ଭଙ୍ଗା ଠିକ କ ନିଆଁ ଲଗା ଆଉ ଏ ସବୁ ନିଆଁ ଲଗେଇ ଦେବି ଯୋଉଠି। ଯାଇକି ଏ ସବୁ ଅଛି ଜିନିଷ। ଆଉ ପୁରା ମଣିଷ ଆତ୍ମା ଆତ୍ମାକୁ ଶଖ
ଏ ଫିଲ୍ମରେ ମୁଁ ଦେଖିଥିଲି ସେ ଗୋଟେ କଥାଟେ ଗୋଟେ ଶୁଣି ଦେଇକରି ଯେପର୍ଯ୍ୟନ୍ତ ସେ କଥାଟାକୁ ସେ ଆଉ ଜଣଙ୍କ ଆଗରେ ରେ କହିନି ତା ପେଟଟା କହିବ ଯୋଉ ଗ୍ୟାସ ରେ ଯେମିତି ଏସିଡିଟି ହେଇଗଲେ ଗୋଳମାଳ ଲାଗେ। ସେହି ଭଳିଆ ପୁରା ଲାଗୁଥିବ ଯେ ଗୋଳମାଳ ହଉ ମୋ ପେଟ। ପେଟ କଣ ହେଇଗଲା ହେଇଗଲା ଯେପର୍ଯ୍ୟନ୍ତ ସେ କଥା କୁ ମୁଁ କାହା ଆଗରେ କହିନି। ସେହି ଭଳିଆ ସେହି ଭଳିଆ ଟିକେ କଳା ବଧେ ଅଛି ସେ ଯେମିତି ସେ କଥାଟାକୁ କହିଦବ ତା ପେଟ ଟା ପୁରା ଗ୍ୟାସ ଟା ଯେମିତି ଭଲ ହେଇଯିବ କି ଆଉ।
ହୁଁ ହଁ ସେଇଭଳିଆ ଟିକେ ଜଷ୍ଟ ଅଲଗା ମୁଁ ପୁରା କଣ୍ଟା ବାଡିରେ ଲୁଗା ପକେଇକି କଳି କରେ ଯେମିତିକା ଗାଁ ସ୍ତ୍ରୀ ଲୋକ ଯେମିତି କରନ୍ତିନି ମୁଁ ସେମିତି ତି କରେ କାହିଁକି ନା ମତେ କଲେ ସେଟା ଆତ୍ମାକୁ ଶାନ୍ତି ମିଳେ।
ଲୁଗାଟାକୁ ଟାଣି ଅଟାରି ଛିଣ୍ଡେଇଲା ପର୍ଯ୍ୟନ୍ତ ମୁଁ ଟିକେ ସେ କଳି ଟା ଲଗେଇକରି ଏ ଜୟ କରିବି।
ହଁ ହଁ କାଇଁକିନା ମୁଁ କଳିଆ ଟା ନା ମୋତେ ଲୋକ କେହି କେହି କଳିଆ ଲୋକ ବି କହନ୍ତି ଆଉ ମୁଁ ସେଟାକୁ ଆସ ସେତପରେ କାରଣ ମୁଁ ସେ ଜିନିଷ ଟା କାମ କରୁଛି ମୁଁ କାଇଁ ଆକସେପ୍ଟ କରିବିନି ଯିଏ ଯୋଉ କାମଟା କରିବ ତାକୁ ତମେ ଯଦ ଫାଙ୍କି ଦବ ତ ତମକୁ ଆଉ ନେକ୍ସଟ ଟାଇମ ସେହି କାମ ଟା ମିଳିବ କି ତମେ ତ ଫ୍ରେସର ନୁହଁ ନା ତମେ ତ
କାମଟାରେ ଖୁସି ତମକୁ ମିଳୁଛି ନା ଗୋଟେ ଟାଇପରେ ତମେ ଆଉ ସେଥିରେ ଯଦି ଖୁସି ହଉଛ।
ହୁଁ।
ନିଜେ ଯୋଉଟାରେ ଖୁସି ରହିବ ସେଇ କାମ ଟା ନିଜେ ଯୋଉଟାରେ ଖୁସି ରହିବ ସେ କାମଟା କରିବା କଥା।
ହଁ ସେଇଥିପାଇଁ ସେଇଥିପାଇଁ ମୁ ପୁଳାଏ ଝିଅଙ୍କ ପଛରେ ଗୋଡାଏ ଆଉ ହଁ ଝିଅ ବି ମୋ ପଛରେ ଗୋଡ଼ାନ୍ତି ଏମିତି ଗୋଡ଼ା ଗୋଡ଼ି ଖେଳୁ ଆଉ କେତେବେଳେ ବିଷ ଅମୃତ ବି ଖେଳୁ।
ବିଷ ଅମୃତ ବିଷ ବିିଷ କେତେବେଳେ ଦେଇଦେବେ ଯେ ସମସ୍ତେ ମିଶିକି କୋଉ ଦିନ ଏ ଯୋଉ ଗୋଟେ ଇଏ କରିଦେବେ କନଭରସେସନ ବସେଇଦବେ ତାଙ୍କର ସବୁ ଯେମିତି ବସାନ୍ତି ଗୋଷ୍ଠୀ ଭଳିଆ ଗୋଟେ ବସେଇ ଦେଇକିରି କଥାବାର୍ତ୍ତା ହେବେ ଏଇ ପିଲା ସବଆମ ସମସ୍ତ ଙ୍କୁ ଗୋଡ଼େଇ ଗୋଡ଼େଇକି ବିଷ ଅମୃତ ଖେଳୁଛି ଚାଲ ତାକୁ ବିଷଟା ଦେଇଦବା ନା କଣ?
କାହିଁକି ଦେବେ ବିଷ କିଛି କଲେ ମୁଁ ସିନା ତାଙ୍କ ନୀଳକଣ୍ଠେଶ୍ଵର ହେଇଯିବି। ମୁଁ କଣ୍ଠେଶ୍ଵର ହେଇଯିବି କଣ୍ଠେଶ୍ଵରରେ କଣ୍ଠ ଥରେ ବିଷ ରଖିଦେଲି ସିଏ ମତେ ଦେଲେ କଣ ହବ ଯେତେ ବିଷ ଦେଲେ ବି ମୁଁ ତାଙ୍କୁ ଭଲ ପାଇବା ଦେବି ଆଉ ତାଙ୍କୁ ଭଲ ପାଇବାର ଅଁ ପ୍ରତୀକ ମୁ ସାଜିିବି।
ଓ ହଁ କି ଏତ୍
ନାଇଁ କୃଷ୍ଣ କଳା ସହିତ ମୋ ଅଷ୍ଟାଙ୍ଗ ଶରୀର କଳା ସେଥିରେ ଆଉ କିଛି ଗର୍ବ କରେନି କାରଣ ଆଉ ହଁ ଗର୍ବ ମୁଁ କରେନି ଗର୍ବ କରିବି କଣ ପାଇଁ କଳା ତ କଳା ଆଉ
ନା ବେଶୀ ଗର୍ବ କରନି ସେ କଳାକୁ ଛାଡିକି ଯଦି ଧଳା ହେଇଗଲ କେବେ?
ନାଇଁ ନାଇଁ ସେଇଟା ଅହଙ୍କାର ହେଇଯିବ। ନିଶ୍ଚିତ ଭାବରେ ଯିବି ହୁଁ ହୁଁ।
ଆଉ ଖାଇବା ପିଇବାରେ କଣ ବେଶୀ ସାଧା ବେଶୀ ପସନ୍ଦ କର କି ହେଲା ଏମିତି ଆଇଁଷ? ଆଇଁଷ ନା କଣ?
ନାଇ ନାଇ ମତେ ଖାଇବାରେ ବେଶୀ ଭଲ ଲାଗେ ବିଷ କାରଣ ମତେ ବିଷ ଜାତୀୟ ଖାଦ୍ୟ ବହୁତ ଭଲ ଲାଗେ ମାନେ ଏ ପନ୍ଦର ଷୋଳ ଦିନ ତେଲର କଡ଼େଇରେ ପୋଡା ହେଇଥିବା ଯୋଉ ତେଲ ଟା ତା ଦେହରେ ବ ପ୍ରା ଚିକେନ ପକୋଡା ମତେ ସେଇ ସବୁ ଜିନିଷ ଯୋଉ ମାସେକର ପୋଡା ତେଲରେ ଚିକେନ ପକୋଡ଼ା ଛଣା ଛଣି ମାନେ ଯୋଉ ବରା ସିଙ୍ଗଡ଼ା ସେଗୁଡ଼ା ମତେ ସବୁ ବହୁତ ଟେଷ୍ଟ ଲାଗେ। ଆଉ ସେଇଟା ମୋ ଲିଭର ପ୍ରତି ବହୁତ ହାନିକାରକ ଅ ହୁଏ। ଆଉ ମତେ ବହୁତ ଭଲ ଲାଗେ।
ଭଲ ଲାଗେ ନିଜ ଶରୀର ଟାକୁ ନିଜେ ନଷ୍ଟ କରିବାକୁ ବହୁତ ଭଲ ଲାଗୁଛି। ଏମିତି ଲୋକ ମୁ ଫାଷ୍ଟ ଟାଇମ ଶୁଣୁଛି।
ରକ୍ତ ଚରିତ୍ର ଲୋକଟା ନା ସେଇଥିପାଇଁ ଭଲ ଲାଗେ।
ଓହୋ ଏତେ କ୍
ହଁ।
ହଁ। ଆଉ ଯୋଉ ଚାରି ପାଞ୍ଚଟା ଯୋଉ ରଖିଛ କି ପାଞ୍ଚଟା ରୁ ଅଧିକ ଯୋଉ ଝିଅ ରଖିଛ ତା ଭିତ ସେଥିରୁ ଜଣେ କି ବେଶୀଲ ଭଲ ଲାଗନ୍ତି ନା ସେମିତି କେହି ଭଲ ଲାଗନ୍ତି?
ନାଇଁ ନାଇଁ ମୁଁ ମୁଁ ବି ମୁଁ ବି ତାଙ୍କୁ ଭଲ ଲାଗେ ସେମାନେ ମତେ ମତେ ଭଲ ଲାଗନ୍ତି। କିନ୍ତୁ ମୁଁ ବି ଯେତେବେଳେ ବିଷ କାଢେ ସେ ବି ମତେ ଅମୃତ ଦିଅନ୍ତି ଆଉ ଅମୃତ ବିଷ ହେଇ ହେଇ ଲାଷ୍ଟ କୁ ବିଷ ଭରିଯାଏ ତାଙ୍କ ମନରେ ସିଏ ମତେ ଛାଡିକି ପଳାନ୍ତି।
ଆଉ ଛାଡିକି ଯିବେନି କଣ ଅମୃତ ସବୁ ତାଙ୍କର ତ ନେଇଯିବ ଆଉ ବିସଟା ଖାଲି ଦେଉଥିବ।
ହଁ କଣ କରିବା ଆଉ ଯାହା ଯାହା ନିୟତି ତି ନା ଯାହାର ଯାହା ପ୍ରକୃତି ତାକୁ କେବେ ଚେଞ୍ଜ କରିପାରିବ ତାକୁ କେବେ ଚେଞ୍ଜ କରିପାରିବନି।
ମଣିଷ ପ୍ରକୃତି ମଲେ ହିଁ ତୁଟିବ।
ଭିଶୁରୁ ଘୁଷୁରୀ ପ୍ରକୃତି ପଙ୍କର ଲୋଟେ।
ଯେତେ ତାଙ୍କୁ ତମକୁ କହିବ ଯେ ଅଙ୍ଗାରକୁ ଯେତେ ମାଜିଲେ ମାଚ
ମ ନାଇଁ ନାଇଁ ଯେ ମତେ ଯେତେ ମାଠ ଠିବୁ ମାଠେ ମୁଁ ସେଇ ଦରପଡ଼ା କାଠେ।
ହଁ ସେଇଆ ଠିକ ରୁଢି ଟା ତମେ ତ ତାହେଲେ ଦଶମରେ ଭଲସେ ରୁଢି ଟା ପଡି
ଏ ଏଇଟା ଏଇଟା କପି କରିନଥିଲ ନା ଏଇଟା କପି କରିନଥିଲି ଏଇଟା ମୁଁ ପଢିକି ଦେଇଥିଲି।
ନା ହିନ୍ଦୀ ନେଇଥିଲ ନା ଓ ସଂଶକ୍ରୀଟ ନେଇଥିଲ ନା ଓଡିଆ ନେଇଥିଲ କଣ ନେଇଥିଲ?
ମୁଁ ଚାଇନିଜ ନେଇଥିଲି ଚାଇନିଜ
ଚାଇନିଜ ନେଇଥିଲ ଓହୋ ଆଉ ତାମିଲ ଫାମିଲ ବି ତ ଆସଥିବ ତାମିଲ ଟିକେ ନହେଲେ ଇଏ କରିଦଉଥିବ ଆଉ। ହୁଁ।
ହଁ ହଁ ତାମିଲ ମୁଁ ଆସେ ଯେ ତାମିଲ ମୁଁ କିନ୍ତୁ କହିପାରିବିନି କି ଲେଖି ପାରିବିନି କି ପଢି ପାରିବିନି। ଏଁ କି ଶୁଣି ପାରିବିନି କି ବୁଝିପାରିବିନି କିନ୍ତୁ ତାମିଲ ମତେ ଆସେ।
ଆସେ, ଯୋଉ, ଯେତେବେଳେ ଯୋଉଟା ମନ ପଡେ କହିଦିଏ ସେଟା।
ହୁଁ ଉଁ ଭାଷା ଭିତ୍ତିକ କଥା ମ କହିପାରେ।
ସେ ତମ ସାଥି ନା କଣ, ସେ ଯୋଉ ବିଷ ଅମୃତ ଯାହା ସହିତ ଖେଳୁଛ ସବୁ ଭଲରେ ରୁହ। ଭଲରେ ତାଙ୍କୁ, ତାଙ୍କ ଭିତରୁ ତାଙ୍କ ଭିତରୁ କେତେଟାକୁ ଅଛନ୍ତି ନା ସବୁ ଛାଡ଼ିକି ପଡ଼ିଲେଣି ଏବେ